ହ୍ୟାଲୋ ହ୍ୟାଲୋ।
ହଁ କଣ କରୁଛ?
ଉୁଁ କିଛି ନା ଏମିତି ବସିଛି ଆଉ।
ହ୍ୟାଲୋ।
ହୁଁ।
କାମ ପ
କଣ?
କହିଲେ କାମ ସବୁ ସରିଲାଣି ଯେ ତମର ନିତ୍ୟ କର୍ମ
ହଁ ନିତ୍ୟକନ ସରିଲାଣି ଏବେ ଆମ ଠାକୁର ଆସିଥିଲେ ବୁଲିବା ପାଇଁ। ସେଇ ସବୁ ଜାକ
ସେତେବେଳେ ଗୋଷ୍ଠୀର
ଆଜ୍ଞା।
ଶୀତଳ ଷଷ୍ଠୀ ପାଇଁ ଠାକୁର ବୁଲୁଛନ୍ତି।
ହଁ ହଁ। ଆଉ ତୁମର ଖିଆପିଆ ସରିଲାଣି? ମୁଁ ଶ
ମୁଁ ରାଗିକି ଝ ମୁଁ ରାଗିକି ଝଗଡ଼ା କରିକି କାନ୍ଦିକି ଓସ
କାଲି ଠାରୁ ଖାଇନା?
କାଲି ରାତିରେ ଠିକ ଥିଲି ଏ ସକାଳୁ ଝଗଡ଼ା ଲାଗିଚି।
ଝଗଡା କର ଯାହା କର ଖାଇବ ଖାଇସାରି ଲାଗିବ।
ନାଇଁ ରାଗି କି ଖାଇବୁ ଯଦି ସେଟା ନୁହଁ ସବୁ କାମ କରିବୁ ଯେ ରାଗଟାକୁ କଣ୍ଟ୍ରୋଲ କରନ୍ତୁ ଆ ଦେ ଆ
ଉ ହୁଁ।
ଆରେ ଆମର ବିତି ଶୀତ ରହୁ ନା ଆଙ୍କ ବୋଡ ଆରେରେ ରହୁ ମନ ହଉ ମୁଁ କହୁଛି ମତେ ଟିକେ ନେଇକି ବୁଲେଇକି ନେଇକି ଆସୁୁ ସେଇଟା ଆ ହେଇପାରୁୁ ସେଥିଁ ଝଗଡା
ଏବେ ବୁଲିବା ପାଇଁ ନେବେ ଆଉ। ଝଗଡ଼ା ଟା ହେଇଛି ମାନେ ଏବେ ବୁଲିବା ପାଇଁ ନେବେ ପୂରା ସୂର୍। ଆଉ ଖାଇଛନ୍ତି ଉ ମାନେ ସକାଳେ କଣ ହେଇଥିଲା ଖାଇବା? ଉଁ। ହ୍ୟାଲୋ। ଶୁଭ ଯାଉଛି ନା ନାଇଁ?
ହଁ ସୁବା ଯା
ହ୍ୟାଲୋ ହଁ ମୁଁ କହିଲି ସକାଳେ କଣ ହେଥିଲା ଖାଇବା?
ସକାଳେ ଆଜି କିଛି ବି ବନେଇନି ରାତିର ରୁଟି ତରକାରୀ ଥିଲା।
ହୁଁ।
ହ୍ୟାଲୋ ସେଇଟାକୁ ମୁଁ ତମ ଭାଇ ଖାଇଦେଇଛନ୍ତି। ସେଟାକୁ ତମ ଭାଇ ଖାଇଦେଇଛନ୍ତି। ଆଉ ଏବେ ରୋଷେଇ ବସେଇଛି।
ଭାତ ଭଜା
ପଖାଳ କି ଗରମ୍?
ପଖାଳ।
ସବୁବେଳେ ପଖାଳ ନା?
ହ ମତେ ଭଲ ଲାଗେ ପଖାଳା।
ହୁଁ ହୁଁ।
ଉୁ। ଆଉ ଗାଧଆଳା ଆଜି କଣ?
ଭାତ କୋବି ଆଳୁ ତରକାରୀ ଆଉ ଡାଲି।
ଉଁ ହୁଁ।
ତମର?
ଆମର କଣ କରରାବ ତର କିଛି ହେଇନି
ଆଜ୍ଞା?
ତମେ ରୋଷେଇ କରିବ କି ନା ମା ରୋଷେଇ କରିବ?
ନାଇଁ ନାଇଁ ମୁଁ ରୋଷେଇ କରିବି ଆଜି କିଛି କଣ କରାହେବ କିଛି ହେଇନି। ଦେଖିବା କଣ ପରିବା ଥିବ ତାକୁ ହିଁ କଣ କରିବା ଆଉ।
ଆଉ ତମେ ମାନେ ଭାଇ ଭଉଣୀ କେତେ ଜଣ?
ମୁଁ ତାପରେ ଭଉଣୀ ତା ପର ଭାଇ, ଭାଇ ଗୋଟେ ଆମେ ଦିଭଉଣି। ଆଉ ବାପା ମା ଜେଜେମା ଆଉ।
କଅଁ?
ଆଜ୍ଞା।
କଣ କାମ କରୁଛନ୍ତି?
ନାହିଁ ବାହାରେ ବୁଲୁଛି ନେଟୱାର୍କ ଆସୁନି ଘର ଭିତରେ।
ଅହ। ଆଉ ସେପଟେ ଗରମ ଏବେ କେମିତି ଅଛି?
ଗରମ ଠିକ୍ ଠାକ୍ ଅଛି ଟିକେ ସନ୍ଧ୍ୟାବେେଳେ ନା ବର୍ଷା ପାଗ ଦଉଛି ଏ ତ ଏତେ ଗରମ ଟା ଜଣା ପଡୁନି କିନ୍ତୁ ଖରାବେଳି ଟାଇମ ରେ ଟିକେ ବେଶୀ ଗରମ
ମାନେ ପାଗ କାଉଁଳେଇଛି ନା ନା ଖରା ପାଗ ଦେଇଛି?
ଖରା ପାଗ।
କାଉଁଳେଇଚି?
ନାଇଁ ଖରା ପାଗ।
ତମର ସେପଟେ ଗରମ କେମିତି?
ଆମର ଏପଟେ କାଉଁଳେଇଛି କିନ୍ତୁ ଗରମ ଲାଗୁଛି।
ହୁଁ ହୁଁ। ଆଉ ଆଜି ଏବେ ବୁଲତେ ଆଉ।
ହଁ ତ ତମେ ହଉଛ ନା
ହୁଁ।
ଆଉ ଦୌଡ଼ା ଦୌଡି କରୁଛ କି ନାଇଁ?
ହୁଁ।
କେତେ କିଲୋମିଟର ଦଉଡୁଛନ୍ତି ସବୁ? କେତେ କିିଲୋମିଟର ଦୋ
ମୁଁ ସେମିତି ପାଞ୍ଚ କିଲୋମିଟର ଏଠି ତ ଆଉ ଘରେ ରହିଲେ କିଛି କରେନି। ବାକି ମେସ୍ ରେ ରହିଲେ ସେଠି ଦିନକୁ ଡେଲି। ରନିଂ ମେସିନ୍ ରେ ତ କୋ କୋଡ଼ିଏ ମିନିଟ୍ ଖଣ୍ଡେ ଦୌଡ଼େ। ପୁଣି ଚାଲେ ପାଞ୍ଚ କିଲୋମିଟର ଭଳିଆ ଚାଲେ ଏମିତି ଆଉ।
ମୋର ବି କେତଟା ସାଙ୍ଗ ପାଇଛନ୍ତି ପୋଲିସ ରେ।
ଆଉ ଆପଣଙ୍କ ଘରେ ସବୁ ଭଲ?
ହୁଁ
ଆଜ୍ଞା।
କଣ କଣ ପଢିବାକୁ ପଡେ?
ନାଇଁ ଏଇ ଯଉ କମ୍ପିଟେଟିଭ୍ ପାଇଁ ତ? ସେମିତି ଯିଏ ଯୋଉ ଲାଇନ୍ ରେ ଯିବାକୁ ଚାହୁଁଛି ଧର ଧର ଜଣେ ବିଡି ବିଏଡ୍ ଲାଇନ ରେ ଯିବାକୁ ଚାହୁଁଛି। ବେଡ୍ ର ଯୋଉ ସିଲାବସ୍ ଥିବ ତାକୁ ସେଇ ସିଲାବସ୍ ଅନୁସାରେ ପଢିବାକୁ ପଡିବ।
ଏନ୍ତୁ ଆମାର
ଆଜ୍ଞା ଶୁଭୁନି ଟିକେ ଦିଦି।
ଜ ସେପର ଜେନରାଲ ଷ୍ଟଡିଜ୍ ତା ନିହାତି ଦରକାର ନା।
କଣ ଗ୍ରାଜୁଏସନ୍ ହଁ।
ନାଇଁ ନାଇଁ ମୁଁ ମୁଁ କହୁଛି ଯେ ଆମର ଯୋଉ ଝିଏ ସେପଥା ହେଇ ଇତିହାସ ଏସବୁ ଭୂଗୋଳ।
ହୁଁ ଆମର ସବୁ କମ୍ପିଟେଟିଭରେ ତ ପ୍ରାୟ ଏତିକି ସବୁ କମ୍ପିଟ ଏକ୍ଜାମ ଅଛି ଇଂଲିଶ ଓଡିଆ ତ ପଡା ଗ୍ରାମର ଟା ଆସୁଚି। ଆଉ ଯେ ଥିରେ ମ୍ୟାଥ ଥିବ ଯୋଉ ଥିବ ଯୋଉମାନେ ସାଇନ୍ସ ରେ ଟିକେ ଇଏରେ ପକାନ୍ତି ତାଙ୍କର ମ୍ୟାଥ ଆସେନି ଆଉଜଉ ମାନେ ଆର୍ଟ୍ସ ପିଲା ତାଙ୍କର ପଡ ରିଜନଚିଂ ଆପଟିଚୁଡ ହିଷ୍ଟଷ୍ଟ୍ରି ଜୋଗ୍ରାଫି। ଆଜ୍ଞା ମୋର ଆର୍ଟସ ର ହିଷ୍ଟ୍ରି ଥିଲା। ଆଟ୍ସ।
ତମେର ତ ବଢିଆ ହଉଥିବ ଇତିହାସ।
ଆକ୍ଚୁଲି ମତେ ଇତିହାସ ହିଁ ଭଲ ଲାଗେ।
ଭଲ ଲାଗେ?
ନା।
ମତେ ଇତିହାସ ଭଲ ମତେ ଭଲ ଲାଗେନି ମୁଁ ଆଗେ ଏଠି ପଢୁଥିଲି ଓମେନ୍ସ କଲେଜ ରେ ପାଲଟିକାଲ ସାଇନ୍ସ ଅନର୍ସ। ତାପରେ ସେଠୁ ଡ୍ରପ୍ ଆଉଟ କରିକି ଏବେ ଆଉ ଗୋଟେ କଲେଜରେ ପଢ଼ିଲି ମାନେ ଏଠି ନଥିଲା ନା। ନା ପଲିଟିକାଲନ୍ସ ନଥିଲା ସବୁ ପିଲାଇଥିଲା ପିଲା ହିଁ ହିଷ୍ଟ୍ରିର ତ ବାଧ୍ୟ ହେଇକି
ଓ ହଁ ମୋ ସହିତ ବି ସେମ ଜିନିଷ ହେଇଛି। ମୋ ସହିତ ବି ସେୟା ହିଁ ହେଇଥିଲା ମୁଁ ଯେତେବେଳେ ଗ୍ରାଜୁଏସନ ପାଇଁ ପକେଇଥିଲି। ମୋର ଆର ଡି ଓମେନ୍ସ କଲେଜରେ ଆସିଥିଲା। ତ ମତେ ସେଇଠି ପଲିଟିକାଲ ସାଇନ୍ସ ଅନର୍ସ ମିଳିଥିଲା ତେ ସେ ମାନେ ପଢିବା ପାଇଁ ଇଛା ନଥିଲା ଆର୍ ଡି ଯେହେତୁ ମୁଁ ବିଜେପିରେ ପଢିଯାଇଛି ଦିଇ ବର୍ଷ ପଢି ଯାଇଥିଲ ପ୍ଲସ ଟୁ ତେବେ ସେଇଠି ପଢେଇବାକୁ ଇଚ୍ଛା ହେଲାନି। ତ ବିଜେପିକୁ ଯେତେବେଳେ ପଳେଇ ଆସିଲି ମୋତେ ଆଉ ମତେ ପଲିଟିକାଲ ସାଇନ୍ସ ଅନର୍ସ ମିଳିଲାନି
କଣ କରିବା ଯାହା ମିଳୁଛି ବାଧ୍ୟ ହେଇ ସେଟା ପାଠ ପଢ଼ିବ ଆଉ। ନାଇଁ କି। ଆଉ ଦିଦି ବୁଲିବା ପାଇଁ କୁଆଡେ ଯିବେ?
ନା ସମ୍ବଲପୁର ଯିବୁ। ଆଜି ତମ ଭାଇଙ୍କର ଛୁଟି।
ହୁଁ, ହୁଁ।
ହଁ ସମ୍ବଲପୁର ଯିବେ ରହିକି ଆସିବେ ବୋଧେ ଆଉ?
ନାଇଁ ଆମେ ରହୁଚୁ ଏଇଠି ସମ୍ବଲପୁର ରୁ ଗୋଟେ ଛୋଟ ଜାଗା ଟା ଅଛି ରେଙ୍ଗାଲି ବୋଲି ଗୋଟେ ଗାଁ ଟା। ସେଇଠି ରହୁଚୁ। ଭାଇଙ୍କର ସେଇଠି ଅଫିସ ଅଛି ବୋଲି ଯିବୁ ସମ୍ବଲପୁର ଆମଠୁ। ବାଇଶ କିଲୋମିଟର ହେଲା ସମ୍ବଲପୁର।
ତୋର ଗାଈ ଅଛି ନା କଣ?
ଆଜ୍ଞା।
ଗାଈ ଅଛି କି?
ନା ନା ମୁଁ ରାସ୍ତାରେ ବସି ନା ସିଏ ଆଉ ଜଣ ଗଈ ସେ ଛାଡି ଗଲା ସେ ଡାକୁଚି।
ହଁ ହଁ।
ଏବେ ଖାଇ ସକାଳୁ ଖାଇ ସାରିଲଣି ଆଉ ହଉ ଠିକ୍ ଅଛି ରଖ।
ଟାଇମ୍ ହେଇଗଲାଣି କାଟିଦିଅ ହୁଁ।